କୋଉଠି ଯୁ?
ଏଇ ଭାଇ ଘରେ ତମେ?
ମୁଁ ବି ଏ ଘରେ ବସିଛି ଆଉ କଣ କରିବା ଏସିଟା ଚଲେଇକିନା ବସିଛି ଆଉ।
ହଁ ଏଇ ଗରମ ସ ଦରକାର ପଡିବ ଏସି ଆଉ।
ଆଉ ଭାଇ ତମର ପେଟ୍ରୋଲ ରେଟ ଏନା କେତେ ଅଛି?
ପେଟୋଲ ଶହେ ଚାଳିଶ ଦୋକାନରେ ତ ବିକୁଛନ୍ତି।
ଓହୋ ତମର ତ ହାଇତାନି ଆଉ ଭାଇ ତମେ ଟାଙ୍କୁରି ବି ଆଣବ ଭଲ ଦୋକାନ ରୁ କାହିଁ ଖୋଲରେ ଆଣିବା।
ଟାଙ୍କିରୁ ଆଣିବ ଲାଭ ଅଛି।
ଏଇ ଦୋକାନରେ ଯାଉଛ ସିଏ ଗୋଟେ ହାଫ୍ ଲିଟରର ପଇସା ପୁଣି ରଖୁଛନ୍ତି ଟାଙ୍କି ଯିବ ତା ଦେହରେ ସେ ଦି ଜଣ ପକେଇଦେ ପଳେଇ ଆସିବ ପଛେ ଲାଭ ଅଛି।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
ଟାଙ୍କିରୁ ଯିବ ଆରାମସେ ଶହେ ଦଶ ଟଙ୍କା ପକେଇ ତ ଶହେ ଚାଳିଶ ଏକ୍ସଟ୍ରା ରଖୁଛନ୍ତି ତିରିଶ ଟଙ୍କା।
ହଁ ହଁ। ଭାଇ ନାଇଣ୍ଟି ଫାଇପି ଏ ଯଉଟା ସେଟା ଟିକେ ପୁଣି ଅଧିକ ଡାଉଟୁ।
ହଁ।
ଏଟା ପକେଇନେବ କଣ ସି ଏକା ମତେ ଲାଗିବ ମତେ କାଇ ଅଧିକ ଲାଗେନି ମ
ହଁ। ଆମର ଗାଡି ସବୁ ଅଧିକ ଚାଲୁଛି ଯଦି ଆମର ମାନେ ଏ ଆଉ ତେଲ ବି ଆସୁନି ନା ବେଶୀ ଆଉ
ହଁ ହଁ।
ବାହାର ଦେଶ ଉପରେ ନିର୍ଭର କଲେ ଏୟା ହଉଏ ଆଉ
ହଁ ବା କଣ କରିବା ଆଉ ଆମ ଦେଶରେ ଗୋଟେ ପେ ପେଟ୍ରୋଲ ରେଟ୍ ଆମ ଦେଶରୁ ଯାଉଛି ଯଉଠି ପୁଣି ସେଠି କେତେ କମ ରେଟ୍ ପୁଣି ତେଲଟା ଯାଉଛି।
ହଁ।
କଣ କରିବା ଆମ ସାମର୍ଥକୁ ଭୁଲୁ ଆମେ ଆଉ କାହାକୁ କହିବା।
ଆମେ କାହାର ଦୋଷ ଦେଇପାରିବାନି କାରଣ ଯେତିକି ଯାହା ହଉଛି ସବୁରିକ ଆମର ହିଁ ଦୋଷ ହଉଛି। ଆମେ ଯଦି ଆରମ୍ଭରୁ ଏମତି ମାନେ ସଚେତନ ହେଇକି କାମ କରିଥାନ୍ତେ ଆଜିିକ ଏମିତି ହେଇନଥାନ୍ତେ।
ଆଉ ତମ କଲେଜ କୋଉଦିନ ଖୋଲାଯିବ।
ସେଇ ପନ୍ଦର ସତର ଆଡକୁ ଖୋଲାଯିବ ଆଉ
ଆ ନୋଟିସ୍‌ ଆସିଲାଣି ଯାନି।
ନା ନୋଟିସ୍ ଆସନି ଖାଲି ଏମିତି ପିଲା କହୁଥିଲେ।
ଆମର ବି ଏ ନୋଟିସ୍ ଆସିନି ଆମର ସେ କହୁଥିଲେ ସତର ଆଡୁ କଲେଜ ଯିବ ଆଉ।
ଉଁ ହୁଁ। ଆଉ ଏଇ ଖିଆପିଆ କଲଣି।
ନାଁ ଏଇଠି ବସିଛି।
ଓ ହୋ
ବସିଛି ଗରମ ଦେଇ ହୋଉଛି ଆଉ।
ଅ ଏତେ ଗରମ ଝାଳ ବାହାରି ଯାଉଛି ଘିମିର ହେଇ ବାହାରି ଯାଇଚି।
ଏ ଗରମ ହି ଏମିତି ହୋଇକି ଘରୁ ବାହାରିଲା ମାନେ ଲାଗୁଛି ଯେ ମାନେ ଚେତା ବୁଡ଼ିଲା ଭଳିଆ ଲାଗୁଛି ଏତେ ଜୋରେ ଗରମ୍ ହୋଉଛି।
ଆମେ ଏଠେ ଏତେ ଗରମ ଏତିକି ସହିପାରୁନାହାନ୍ତି। ଆମର ଯବାନ ମାନେ କେମିତି ପୁରା ରାଜସ୍ଥାନରେ ରହୁଥିବେ ଯା।
ଆଉ ସିଏ ବି ସେଟା ବି ଗୋଟେ କଥା।
ସେ ପୁରା ସେଥି ପୁରା ସେ ମାନେ ଦେଶ ପାଇଁ ସେ ତାଙ୍କର ମାନେ ଜିବନ ତାର ଲଗେଇ ଦୋଉଛନ୍ତି ଆଉ।
ଏଇଭଳିଆ ତ ଭାଇ ଚାଲିଛି ଆଉ କଣ କରିବା।
ହଁ ଆଉ ଭାଇ ଅଗ୍ନିବୀର୍ ତ ନ୍ୟୁଜ୍ କଣ ଗୋଟେ ଦେଲନି।
ନାମେ କି ଦେଇନି ଦେଖ୍ୟା କଣ ଗୋଟେ କରିବା ଆଉ। ଏ ଅଗ୍ନିବିରେ ଇଛାନାହିଁ ଚାରି ବର୍ଷ ହେଇଯାଉଚି ନା ସେଠି ଭଲଲାଗୁନି।
ହୁଁ ସା ସିଡିଏଫ୍ ଦୋଉନ।
କଣ କହିଲ ଭାଇ।
କହିଲି ଏନଡିଏ ସିଡ଼ିଏ ଫିଡ଼ିଏଫ୍ ଦୋଉନ ଦେଖି ଆ।
ସେଥିପାଇଁ କିଛି ପ୍ରିପାର୍ ହେଇନି ରେ କୋଉଚି କଣ ଭଲସେ ପ୍ରିପାର୍ ହେଇନି ହବ ସେମିତି ଏଇନା କିଛି ମୁଁ ମାନେ କିଛି ପ୍ରିପାର ହେଇନି ଯେତେବେଳ ପ୍ରିପାର୍ ହେଇନି ପୁରା ଭଲସେ ହେଇନି। ଏଇନା ଗାଁରେ ରହୁଛି ନା। ସେଥି ପାଇଁ କିଛି ପ୍ରିପାର ଏବାଟେ ହେଇ ପାରୁନି ଆଉ।
ହଁ ହଁ ଏକଥାରକେ ବସ୍ ଜଣଙ୍କ
ଭାଇ ତମେପା କଣ ୟୁ ପି ଏସି ପାଇଁ ପ୍ରିପାର୍ ହୋଉଥିଲ ନା କଣ? ତମେ କଣ ୟୁ ପି ଏସି ନା କଣ ପାଇଁ ପ୍ରିପାର ହୋଉଥିଲ?
ହଁ ପଢ଼ା ପଢ଼ି ଚାଲିଚି ସେଇଭଳିଆ ଟିକେ ଆଉ।
ଓଡ଼ିଶା ପା କଣ ଗୋଟେ ପ୍ରି କୋଚିଙ୍ଗ୍ ସେଣ୍ଟର ଦବନା କଣ ଗମେଣ୍ଟେ।
ହଁ।
କୋଉଠି ଭୂବୁନେ
ସେରା ଗ୍ରାଜୁଏସନ୍‌ ଯୋଉ ମାନଙ୍କ ସରିଯାଇଛି ସେ ମାନକୁ ଦବ।
ହଁ ହଁ ଏକୋଇଶି ବର୍ଷରୁ କେତେ ବର୍ଷ ଯାଏଁ ନା ନା
ହଁ ଆମର ତ ଗ୍ରାଜୁଏସନ ସରିନି ଏବେ ଚାଲିଛି। ସର୍ ଲେ ସେଠି ଦବା।
ହଁ ସେୟା ଆଉ।
ଆ ବସିଛି ଏଠି ବାହାରେ ଟିକେ ଯେ ଗରମ ହଉଛି। ଗାଁ ଟା ଭିତରେ ଗରମ ହୋଉଛି ସେଥିପାଇଁ ବାହାରକୁ ଆସିକି ବସିଛି ଏପଟ ସାଇଟ୍ ରେ।
ଭଲ ଏ ଫ୍ୟାନ୍ ପବନ ଅପେକ୍ଷା ଗଛ ପବନ ଟିକେ ଭଲ ଲାଗେ।
ହଁ।
ତାହେନେ ଏଇ ଭଳିଆ ଚାଲିଛି ଆଉ ହଁ ହଁ। ଆଉ ଭାଇ କଣ ଖାଇଥିଲ କଣ?
ଖାଇଥିଲି ପିଠା ଆଉ ମିଠା ଖାଇଥିଲି। ଖାଇବି ଗାଧେଇକି ଏକାଥରେ ଆଉ।
ଭାଇ ତମର ଯୋଉ ଗଡ଼ିଆ ଟା ଥିଲା ହେଠି ମାଛ ମା ଅଛନ୍ତି ନା ନାହାନ୍ତି।
ହଁ ଏଟା ତ ନିଲାମ ନେଇଛନ୍ତି ମାଛ ମାଛ ଅଛନ୍ତି ମାଛ ମରା ହେଇନି ଆଉ।
ଓହୋ ଏଟା ପୁଣି ମାଛ ମାଛ ବାହାରନେ ପୁଣି ବିକିବେ ଆଉ।
ହଁ ହଁ।
ଆଉ ବିକିନେ ଦେଖିଆ ମତେ କେତେବେଳେ ଫୋନ୍ କରିକି କହିବ ଟି।
ହଁ ଯେତେବେଳେ ମରା ହବ ମାଛ ମରାହେନେ ଫୋନ ନଗେଇବି।
ହଁ ହଁ ଦେସି ମାଛ ବି ମୋର ଟିକେ ପ୍ରିଅ ତ ସେଇଥି ପାଇଁ କହୁଚି ଆଉ।
ହଁ ଦେଶୀ ମାଛ ଭଲ ହ ଆନ୍ଧ୍ର ମାଛ ଖାଇ ବକି।
ଆନ୍ଧ୍ରା ମାଛ ଏଇ ଶହେ ଅଶୀ ଦେଶୀ ମାଛ ଆଉ କୋଡିଏ ଟଙ୍କା ନଉ ପଛେ ଖାଇଦବୁ ଭଲ।
ସେ ଭଲ ଦେହ ପାଇଁ ଭଲ ଆନ୍ଧ୍ରା ମାଛ ଖାଉଛନ୍ତି ଲୋକ ସେ ପୁରା ଆ ଆସୁଚି ନା ବରଫ ଫର୍ମାଲିନ ହେଇକି ଆସୁଛି। ସ୍କିନ୍ ଇନଫେକ୍ସନ ଗୋଟା ହଉଛି ଲୋକଙ୍କର।
ଆସୁଛି ଯେ ପୁଣି ଦଶ ପନ୍ଦର ଦିନ ରହି ରହିକି ଆସୁଛି ଯୋଉ ଆଇସି ରେ।
ଆଉ ସେ ଏକାଥରେ ଡାଇରେକ୍ଟ ପ ପଳେଇ ଆସିବ କି। ଯାହେଲେ ଟାଇମ ନବ ସେଇଥିପାଇ ଆଉ ହ ହ।
ଏଇଭଳିଆ ତାହେଲେ ଚାଲିଛି ଆଉ।
ଏ ସେ ଖରା ଦିନ ତ ଏ ସିଜନ ଟା ପଳେଇଲା ଭାଇ ଗୋଟେ ତାଳ ଖାଇ ହେଲାନାହିଁ।
ଭାଇ ଆମେ ଏବେ ଏ ବର୍ଷ ପୁରା ବହୁତ ତାଳ ଖାଇଛୁ।
ତାଳ ଗୋଟେ ଖାଇ ହେଲାନାହିଁ। କୋଳି ଫୋଳି ଯାହା ହୋଉ ଟିକେ ଜାମୁ କୋଳି ଖଜିର କୋଳି ଦିଟା ଖାଇଲି ପଛେ। ତାଳ ଟିକେ ଖାଇ ହେଲା ନେଇଁ।
ଜାମୁ କୋଳି ଟା ସବୁଠୁ ବଢ଼ିଆ ଲାଗେ।
ହଁ ଜାମୁ କୋଳି କୁ ଟିକେ ଲୁଣ ଦେଇକିନା ର ରଖିବ ଟିକେ କିଛି ସମୟ ପାଣିଟା ବାହା ରିଗଲେ ଖାଇବ ଭଲ ଲାଗିବ।
ହୁଁ ଜାମୁକୋଳି ଲଙ୍କା ଲୁଣ ଆଉ।
ହଁ। ପଖାଳ ଦିନ ଯେ ଖାଇଦବ ଏ ଖରାରେ ପଖାଳ ଟିକେ ଖାଇଦବ ଶାନ୍ତି ଲାଗିବ।
ପଖାଳ ତଳ ସବୁ ଯେତେ ଯାହା କହିବ ପଖାଳ ଯଦି ନ ଖାଇଛ ତାହେଲେ କିଛି ଲାଭନାହିଁ।
ଆଜ୍ଞା ଏ ଖରାରେ ତ କେବଳ ଗୋଟିଏ କେବଳ ଜିନିଷ ପଖାଳ ଖାଇବାକୁ ହିଁ ଭଲଲାଗିବ। ଆଉ ତ କିଛି ଖାଇପାରିବନି ତ ଦେହ ଯିବନି ଆଉ।
ପଖାଳ ତାପରେ ଦହିପାଣି ଯେତେବେଳେ ପାଣି ପିଇବ ଦହିପାଣି ଟିକେ ପିଇଦବ।
ହଁ ଦହିପାଣି ନହେଲେ ଟିକେ ଲେମ୍ବୁ ପାଣି। ତୋରାଣୀ ଏଇଭଳିଆ ଟିକେ ପିଇବା ପାଇଁ ଭଲ ଦେହକୁ ବଢିଆ।
ହଁ ହଁ।
ଆଉ ଯେତେବଳେ ଯିବା ବାହାରକୁ ଫୁଣି ଯିବ ଗାମୁଛା ଫାମୁଛା ଓଦା କରିକି ନେଇକି ଯିବ ଏ ଯୋଉ ଖରା ହଉଛି। ସନଷ୍ଟ୍ରୁକ ହେଇଯିବ।
ଭାଇ ତମେ ଯୋଉ ବି ଇ ଡି ଏକ୍ଜାମ ଟା ଦେଇଥିଲ କଣ ହେଲା?
ହଁ ଭାଇ ବି ଇ ଡି ଏଗଜାମ୍ ଦେଇଥିଲି। ଦି ମାର୍କ କଟଅଫ୍ ଅଧିକ ପଳେଇଲା ଆଉ ହେଲାନି।
ଓହୋ ତାହେଲେ ଏଇଭଳିଆ ଆଉ ଟିକେ କଷ୍ଟ କଲେ ସିନା ହବ।
ହଁ ପ୍ରିପେୟାର ହେଇନଥିଲି ଭଲସେ। ଭଲସେ ପ୍ରିପେୟାର ନହେଲେ କିଛିବି ହେଇପାରିବନି। ଆଉ ଭାଇ ତମେ କଣ ଏକ୍ସାମ ଫେକଜାମ ଦେଇଥିଲ ନା ଦେଇନ?
ନାଁ। ଭାଇ କିଛି ଦେଇନି, ଏଇନା ପ୍ଲସ ଥ୍ରି କରୁଛି। ପ୍ଲସ୍ ଥ୍ରୀ ସଇଲେ ଦେଖିଆ କଣ ପ୍ରିପେୟାର ହେବି ବୋଲି ଭାବୁଛି ଆଉ। ଏଇନା ସେମିତିି କିଛି ପ୍ରିପେୟାର ହେଇନି
ଆଉ ଏବେଠୁ ଖାଲି ଟିକେ ଟିକେ ଦେଖୁଥାଅ, ଯୋଉ ଉପର ଅର୍ଥ ସେଇ ସିଲା ସିଲାବସ ଟିକେ ଦେଖୁଥାଅ। ଦେଖୁଥାଅ ଟିକେ କରେଣ୍ଟ ଆଫେୟାର୍, ଜି କେ ଫି କେ ଦେଖୁଥାଅ, ସେତେବେଳକୁ ଆହୁରି ସହଜ ହେଇଯିବ ତମକୁ।
ଏଇନା ବେସିକ୍ ମେସିକ୍ କିଏ ଦେଖୁଛି ଆଉ, ଆଗରୁ ଯେମିତି ସହଜ ହବ ବୋଲି ସେଇଭଳିଆ ଦେଖୁଛି, ଟିକେ ମ୍ୟାଥ୍ ମ୍ୟାଥ୍ ଗୁରା ଟିକେ ପଢୁ
ହଁଁ ବେସିକ୍ ଏବେଠୁ କ୍ଲିୟର କରିଦେଇଥିଲେ, ହେତେବେଳକୁ ଆଡଭାଇସ ଯେତେବେଳେ କରିବାକୁ ହବ କଷ୍ଟ ହବନେଇ କିଛି, ସବୁ ଆରାମ ସେ ବୁଝିପାରିବ।
ହଁ- ହଁ। ଆଉ ତମେ ହେଦିନ କୁଆଡେ ଗୋଟେ ଯାଉଥିଲ, ମୁଁ ତମକୁ ଦେଖିଥିଲି।
ହଁ ଏଇ ଆସିଥିଲି ଟିକେ ବାହାରକୁ କାମ ଥିଲା, କାମ ସାରିକି ପଳେଇ ଆସିଲେଣି ଆଉ।
ଦେଖିଲି ଯେମିତି ରଖେଇଥାନ୍ତି ଯେ, ମୁଁ କହିଲି ଭାଇ କୁଆଡେ ଯାଉଛନ୍ତି ଭାଇ କାମରେ ସେ ଯାଆନ୍ତୁ। କଣ ପାଇଁ ଖାଲିଟାରେ ର-
ହଁ ଏ ଖରା ହଉଛି ନା, ସେଥିପାଇଁ ମୁଁ ଜଲଦି ପଳେଇକି ପଳେଇ ଆସିଲି ଆଉ।
ହଁ ସେଇଥିପାଇଁ ବା ମୁଁ ରଖିଲିନି।
କଣ କରିଆ?
କଣ କିଛି କାମ ନଥିଲେ ରଖିଦିଅନ୍ତି, ମୁଁ କହିଲି କୁଆଡେ କାମରେ ଯାଉଚନ୍ତି ବୋଧେ ଯାଆନ୍ତୁ।
ହଁ କାମରେ ଯିବାକୁ ପଡୁଚି ଯେ, ଯାହେଲେ କରିବାକୁ ପଡିବ। କାମ ଗୁଡା ନକଲେ କେମିତି ହବ, ପୁଅ ପିଲା ଘରର। ଘର କାମ ଆଉ କରିବାନି ନା।
ସେଇଆ ଭାଇ ଘରେ ପୁଅ ପିଲା ଥାଉ ଥାଉ, ଝିଅ ଛୁଆ କୁଆଡେ ଯିବେ କି?
ହଁ ଝିଅ ଛୁଆ କଣ କରିବେ? ସେମାନେ ଆଉ ଆମ ଆମ କର୍ମ, ମାନେ ଆମ ଦାୟିତ୍ୱ ସେଇଟା ଆମେ କରିବୁ ଆଉ।
ହଁ- ହଁ।
ହଁ ଆଉ ଭାଇ ତମର ହଁ ତମର ସେ ଯୋଉ ବଡ ପୋଖରୀ ଥିଲା, ସେଥିରେ ମାଛ ଅଛନ୍ତି ନା ନାହାନ୍ତି?
ଏଇଟାରେ ମାଛ ଛାଡି ନାହାନ୍ତି ଯେ, ସେଇଟା ପଦ୍ମ ଫୁଲ ଫୁଟି ଯାଇଛି ଏତେ ଡର ମାଡୁଚି ପାଇଁ ସାପ ମାପ ଯଦି ଥିବେ?
ହଁ ସେ ପଦ୍ମନାଗ ଗୁଡା ଥିବେ।
ହଁ- ହଁ ସେଇଥିପାଇଁ ବା କିଏ ଗାଧଉନାହାନ୍ତି ଏଠି।
ଓ ହୋ।
ଏଟା ଆଜ୍ଞା ସଫାସଫି ହବାର ଅଛି ଗଡିଆଟା, ଆଉ ସଫାସଫି ହେଇଯାଏ ତାହେଲେ ଗାଧେଇମି ଆଉ। ନାଇ ଗାଧେଇବା କଣ ଗଡିଆ ପାଣିଟା ଯାହା ହେଲେ କଚରା, ନଈ ପାଣି ଯାହା ହେଲେ
ହଁ ନଈଟା ପାଣିଟା ସବୁବେଳେ ବହୁଚି, ସେ ପରିଷ୍କାର ରହିବ। ଗଡ଼ିଆ ପାଣିଟା ସ୍ଥିର ପାଣି, ସ୍ଥିର ପାଣି ତ ଅଧିକ କୋତରା ଥିବ। ତ ସ୍ଥିର ପାଣିଟା ବି ଅଧିକ, ତ ଜାଣିପାରିବ ନା କୋଉଠି କେତେ ଗଭୀର କଣ?
ହଁ- ହଁ ସେଇଆ ଗଡିଆଟା ହେଲା ଦିନଠୁ ସଫା ହେଇନି, ଆମ ଗଡ଼ିଆ। ଆଉ ନଈ ପାଣିଟା ଯେତେବେଳେ ଗାଧାଅ ଭଲ।
ନଈ ପାଣି କଣ, ନଈ ପାଣି ସବୁବେଳେ ବହୁଚି। ସବୁବେଳେ ପରିଷ୍କାର ପାଣି। ତଳେ ଗୋଳେଇ ଦବ ପଛେ ଉପର ପାଣି ‌ଯେତେବେଳେ ପୁଣି ବହି ଆସିବ, ସେ ସଫା ହେଇଯିବ ସାଙ୍ଗେ ସାଙ୍ଗେ।
ହଁ ଭାଇ ସେଇଆ।
ସେଇ ।
ଆଉ ତମ ଦେହ ପା ସବୁ ଠିକ୍ ଠାକ୍ ଅଛି ନା?
ଆଉ ତମର?
ହଁ ମୋର ବି ସେମିତି ଅଛି, ବେଳେ ବେଳେ ମଝିରେ ଟିକେ ଖରାପ ହେଇଯାଇଥିଲା ଆଉ।
ହଁଁ ସେଇ ତ ଖରା ଦିନ ପେଟ ଗରମ, ଗ୍ୟାସ୍ ପ୍ରୋବ୍ଲେମ ଏଇଗୁଡାକ ଆଉ।
ଭାଇ କାଲି କଣ ହେଇଚି ଗୋଡଟା ଟିକେ ବଥା ହେଇଯାଇଚି, ଟିକେ ଛୋଟେଇ ଛୋଟେଇ ଚାଲୁଛି କଣ କରିଆ।
ହଁ- ହଁ ମେଡ଼ିସିନ୍ ଫେଡିସିନ୍ ଲଗାଅ, ଠିକ୍ ଠାକ୍ ହେଇଯିବ ଆଉ।
ଭାଇ ମୁଭ୍ ମାରିଥିଲି କାଇଁ କମିନି ଦେଖିବା ଆଉ ଦିଥର ମାରିଦେବି, ନହେଲେ ଟିକେ ମେଡିକାଲ ଟିକେ ଜିମି ଆଉ।
ହଉ ଭାଇ ତାହେଲେ ଆଉ, ମୁଁ ଯାଏ ଗାଧେଇ ପାଧେଇକି ଆସେ ଆଉ।
ହଉ ଭାଇ ଠିକ୍ ଅଛି।
ହଉ।